ହାଲୋ।
ହ ହାଲୋ ଭାଇ।
ଆପଣଙ୍କ ଭଏସ୍ ମତେ ଶୁବୁନି କ୍ଲିଅର୍।
ଏବେ ଶୁଭିଲା ଭଏସ୍ ଟା କ୍ଲିଅର ଶୁଭିଲା?
ଆଜ୍ଞା ଆଜ୍ଞା ଶୁଭିଲା ଶୁଭିଲା।
ଆଜ୍ଞା।
ଆଁ।
ମୁଁ କୋହୁଥିଲି ଶୁଭରାତ୍ରି ଶୁଭରାତ୍ରି କଣ କେମିତି ମନେ ପଡିଗଲା କଲ୍ କରିଦେଲେ।
ନାଇଁ ସେମ୍ତି କିଛି ନାହିଁ ଏମ୍ତି ଥିଲି ତ ତେଣୁ କଲ୍ କରିଦେଲି ଆଉ।
ଆଜ୍ଞା ଆପଣଙ୍କ ପଛୁରୁ କିଛି ଶବ୍ଦ ଶୁଭୁଛି। ବୁଝୁଚନ୍ତି
ଏବେ କ୍ଲିଅର୍ ହେଲା କି?
ଆଜ୍ଞା ଏବେ ଠିକ୍ ଅଛି।
ହୁଁ କୁହନ୍ତୁ।
ମୁଁ କୋହୁଥିଲି ଏତେ ରାତି ହେଲାଣି ଆପଣ କଣ ରେଷ୍ଟ୍ ନେଇନାଆନ୍ତି କି ମାନେ କି ଶୋଇନାହାନ୍ତିିକି ଆପଣ?
ନାଇଁ ସେମ୍ତି ସୁୁଆସୁଇ ନାହିଁ ଟିକେ ଲେଟ୍ ରେ ଶୁଆ ହୁଏ। ତ ସବୁ ଅ ମାନେ ପଢାପ ପୁରା ଯାଉଚି ଏବେ ତେଣୁ। ଫ୍ରି ହବ ଯେତେ ବେଳେ ସମୟ‌ ମିଳୁଛି ଇଭିନିଙ୍ଗ ତ ଆଉ ପଢା ଯାକେ ଏ ସବୁ କହି ହଉନି ତେଣୁ ‌। ଫ୍ରି ମେ ଟିକେ ଚାଲିଛି ଆଉ ‌।
ଆଜ୍ଞା ଓ ପଢାପଢି କରୁଛନ୍ତି ସେତେବେଳେ ଫ୍ରି ହେଲା ପରେ ଯାଇଁକି ଆପଣ ଏଥିରେ ଟାଇମ ଦଉଛନ୍ତି ନା କି।
ନିହାତି ନିହାତି ତେଣୁ ପଢା ସମୟରେ ଆଉ କଣ ଏ ସବୁ ଜିନିଷ କରି ହେବ କି। ପଢା ଟାକୁ ଆଭଏଡ କରିକି ତେଣୁକରି‌। ବା ନିଜର ସବୁ ଯୋଉ ବା ରହିଛି ପଢା ପଢି ସବୁ ସରିଲା ପରେ।
ଆଉ ଖିଆ ପିଆ କରି ସାଇଲେଣି ରାତିର।
ଖିଆ ପିଆ ନାହିଁ ସେମିତି କିଛି ହେଇନି। ଇଭିନିଂ ରେ ଟିକେ ଖାଇ ଦେଇ‌ ଥି ଲି ଏ ସ ଦେହ ଟା ଟିକେ ଭଲ ଲାଗନି ତ ଡିନର ଟା ସ୍କିପ କରିଦେବି ଆଉ।
ଇଭିଙ୍ଗ ମାନେ ସେ ସନ୍ଧ୍ୟା ବେଳେ କଥା କହୁଛନ୍ତି ତ।
ହଁ ହଁ ସନ୍ଧ୍ୟା ବେଳେ।
ଆଜ୍ଞା ସନ୍ଧ୍ୟା ବେଳେ କଣ ଖାଇଥିଲେ।
ହଁ ସିମେଇ ଉପମା ଖାଇ ଥିଲି ‌।
ହଁ ହଁ ବୁଝିଲି। ଆଉ ଏବେ ରାତିରେ ଆଉ କିଛି ଖାଇବେନି କି ଆସି ଏଗାର ଟା ବାଜିଲାଣି ‌।
ନା ନା ଆଉ ଖାଇବା ପାଇଁ ସେମତି କାଇଁ ଠିକ ଠାକ ଲାଗୁନି। ସେଇ ମସଲା ଫସଲା ଟିକେ ବେଶି ଦିଆହେଇ ଥିଲା ତ। ଜାଣିଥିବ ଆଜିକାଲି ପୁଡ ଗୁଡାକ ଯୋଉ ଭଳିଆ ହାଇଜିନିକ୍ ହେଲାଣି ସବୁ ଯେତେ ହେଲଦି ଖାଇଲେ ବି ଆ ସେ ଜିନିଷ ଗୁଟା ହେଲଦି ରେ ବି ଆମକୁ ବହୁତ ଖରାପ ଜିନିଷ ମିଳିଯାଉଛି। ତେଣୁ ଉଁ ଟିକେ ଅସୁସ୍ଥ ଲାଗୁଛି। ଏବେ ଆଉ ଇଛା ହଉନି କିଛି।
ବୁଝିଲି ବୁଝିଲି ଠିକ କଥା ଟା ତ ସେଇଟା ତ ଠିକ୍ କଥା ଆପଣ।
ନା ନା ନା।
ଆପଣ ଭଲ କଥା ତା ହେଲେ। କୁହନ୍ତୁ ଆଉ କଣ କଥା କୁହନ୍ତୁ କଣ କହୁଥିଲ ଆଉ ଖାଦ୍ୟଟା ଏମିତି। ଆପଣଙ୍କୁ କଣ ଭଲ ଲାଗେ କଣ ଖାଇବାକୁ।
ଖାଇବାକୁ ମୁଁ ମୁଁ ତ ଟୋଟାଲ। ନନଭେଜ୍ ଛାଡି ଦେଇଛି ତୁଳସୀ ମାଳି ପକେଇ ଛି ତେଣୁ ନନଭେଜ କଣ କହିଲେ।
ଆମିଷ ଆମିଷ ଯୋଉଟା କହୁଛନ୍ତି ତ ନନଭେଜ୍ ଯୋଉଟା ଆମିଷ।
ହଁ ଆମିଷ ଆଜ୍ଞା ଆମିଷ ଟୋଟାଲ ଛାଡି ଦେଇଛି ତେଣୁ ଭେଜ। ଉପରେ ମତେ ଭେଜ ବିରିୟାନୀ ଟିକେ ବହୁତ ପସନ୍ଦ ଲାଗେ।
ଆଉ ମାନେ ନିରାମିଷ ଯୋଉଟା ନିରାମିଷ ଏବେ ଖାଉଛନ୍ତି। ଯୋଉ ତୁଳସୀ ମାଳା ପକେଇଛନ୍ତି ତ ନିରାମିଷ ଖାଉଛନ୍ତି ଆଉ ନା କି।
ଆଜ୍ଞା ଆଜ୍ଞା।
ଆଜ୍ଞା।
କାଇଁ ତୁଳସୀ ମାଳା ପକେଇଲେ ନିରାମିଷ ଖାଇବା ସେମିତି କଣ ଅଛି କି ତୁଳସୀ ମାଳା ପକେଇକି। ତ ଆମିଷ କାଇଁ ଖାଇବେନି କଣ ହେଇଛି କି ସେଥିରେ।
ଆ ତୁଳସୀ ମାଳିଟା ଯେହେତୁ ତୁଳସୀ ହଉଛି ଗୋଟେ ବହୁତ ମାନେ ତୁଳସୀ ହଉଛନ୍ତି ବୃନ୍ଦାବତି ହଉ ଚି ଗୋଟେ ପବିତ୍ର। ଜିନିଷ ଆମେ ଯୋଉ ଠାକୁରଙ୍କୁ ଯାହା କିଛି ଗୋଟେ ପ୍ରସାଦ ଚଢେଇଲା ଚଢେଇଲା ବେଳେ। ସେଥିରେ ତୁଳସୀ ନ ପକେଇଲେ ତାଙ୍କୁ ସେ ଗ୍ରହଣ କରିବେକି କରିବେନି ତ ସେତିକି ପବିତ୍ର ବୋଲି ତୁଳସୀ ‌ ‌। ସେଥିରେ ପଡିଲେ ଯାଇକି ଠାକୁର ଗ୍ରହଣ କରୁଛନ୍ତି ତେଣୁ ଏତେ ପବିତ୍ର ଜିନିଷ। କୁ ଆମେ ଗୋଟେ ପଶୁ ହତ୍ୟା କରିକି ତାକୁ ଖାଇକି। କାରଣ ମଦି ଯଦି ତୁଳସୀ ମାଣ୍ଡା ଯଦି ଆମ କ ବେକରେ ପକା ହୁଏ ଆମେ ଯୋଉ ଖାଦ୍ୟ ବି ଗ୍ରହଣ କରିବେ ସେଟା ଆମ କଣ୍ଠରୁ ବା ତଣ୍ଟିରୁ କିନା ସେଟା ପ୍ରସାଦ ହେଇକି କୁ ଯାଏ ତେଣୁ ଆମେ ସେଇ ଯୋଉ ଆଇଁଷ ଫାଇଁଷା ମାରିକି ଜୀବଜନ୍ତୁ କୁ ଖାଉଛେ ସେଇଟା ତୁଳସୀ ମାଳା ଆମେ ଗୋଟେ ଠାକୁରଙ୍କ ନାମ ନେଇକି ପକେଇଛୁ ସେଟା ପୁଣି ଆଇଁଷ ଫଇଁସ ଖାଇବୁ ତେଣୁ ଟିକେ ଆଗରୁ କରା ହୁଏ ଆଉ।
ନାଇଁ ଦେଖନ୍ତୁ ମାନେ ମୁଁ କହିବା କଥା ମୋ ମୋ ଘରେ ଯେମିତି ମୋ ମା ଜଣେ ମୋ ବୋଉ ିଏ ବୁଝୁଛନ୍ତି ମୋ ବୋଉ ବି ସେମିତି କଣ କି ସେ ତୁଳସୀ ମାଳା ଆଜି ଆେ ପକେଇ ନଥିଲା ବୁଝିଲେ? ଏବେ ସିଏ କଣ ଏବେ ସିଏ ଗୋଟେ ଜାଗାକୁ ଯାଇଥିଲେ ସେଠୁ ତୁଳସୀ ମାଳା ଆଣିଥିଲେ। ପକେଇଥିଲେ ବୁଝଛନ୍ତି ତା ପୂର୍ବରୁ କିନ୍ତୁ ମୁଁ ଜନ୍ମ ହେଲା ଦିନଠୁ ମୋ ବୋଉ ପର୍ଯ୍ୟନ୍ତ ଆମିଷ ଖାଉନଥିଲା ନିରାମିଷ ଖାଉଥିଲା କିନ୍ତୁ ତା ପୂର୍ବରୁ ସେ ବହୁତ ଖାଏ ତ ସେମିତି ତ କିଛି ନାହିଁ ଯେ କେବଳ ତୁଳସୀ ମାଳା ମୁଁ ପକେଇଲେ ଯେ ଆମିଷ ଖାଇବିନି ସେମିତି ତ କିଛି ନହିଁ। କି ତୁଳସୀ ମାଳା ପକେଇଲେ ଆପଣ ଯୋଉଟା କହିଲେ ମୁଁ ବୁଝିଲି ଆଜ୍ଞା।
ପଟ ତୁଳସସି ମାଣି ପକ ବୋଲି। ତୁମ କିମାର ପକେଇଲେ ଖାଲି ଯେ ଅମିଷ ଟା ଛାଡିବା ହଉଛି ତାର। ମୁଖ୍ୟ ଜିନିଷ ସେଇଟା ନୁହଁ ତୁଳସୀ ମାଳି ପକେଇଲେ ସେଇଟା ଗୋଟେ ଆମକୁ କିଛି ଗୋଟେ ଭୁଲ କାମ କରିବାକୁ ଅଟକେଇବ ମାନେ ପୂର୍ବରୁ ଆମେ କଣ କରୁଥିଲେ? ଭୁଲ ଜାଣିକି ବି ସେଇଟା କରିଦଉଛି। କିନ୍ତୁ ତୁଳସୀ ମାଲା ପକେଇଲା ପରେ ସେଟା ଆପଣଙ୍କୁ କିଛି ମାନେ ଶହେ ଭାଗ ନହେଲେ ବି ଗୋଟେ ଭାଗ ଆପଣଙ୍କୁ ନିଶ୍ଚୟ ଅଟକେଇବ ମାନେ ଏଇ ଜିନିଷଟା କରନି ତୋ ପାଖରେ ଠାକୁରଙ୍କର କିଛି ଗୋଟେ ଜିନିଷ ଅଛି। କିଛି ଗୋଟେ ନେଗେଟିଭ ଜିନିଷ ତମେ କଲା ବେକୁ କି ଯୋଉ ଆମର ଯୋଉ ନକାତ୍ମକ ଭାବରେ ରହିଛି ସେଟାକୁ ବି ଟିକେ ପିବନ କମେଇବ ସେଇଟା। ତେଣୁ ରହିଛି ଯୋଉଡା ବହୁତ ପ୍ରକାର ଜିନିଷ ତୁଳସୀ ମାଢର ମାନେ ଭଲ ଗୁଣ ରହିଛି ହେଲେ ମୁଁ ଜାଣିନି କିଛି ଯେତିକି ବି ଜାଣିଛି ଆପଣଙ୍କୁ କହିଲି ଆଉ।
ବୁଝୁଛି ମାନେ ମତେ ଯେମିତି ଲାଗୁଛି ଆପଣ କଥା ଯେତିକି ଶୁଣିଲି ମାନେ ଏମିତି ଯେ ତୁଳସୀ ମାଳା ଯଦି ଆମେ ପକେଇବା
ମାନେ ଯଦି ବି ଆମର ତରିବା ଆମର ଶତ ପ୍ରତିଶତ ଆମର। କିଛି ବି ଖରାପ ଜିନିଷ ଅଛି ତା ଦେହରୁ ଆମ। ତୁଳସୀ ମାଳା ପକେଇଲେ ଆମ ମ ମସ୍ତିଷ୍କ ବିଷୟରେ ଏମିତି କିଛି ବି ହୁଏ। ଯେ ଆମେ କିଛି ଭଲ କାମ କରିବାକୁ ଚେଷ୍ଟା କରୁ ଯୋଉଟା କି ଆମେ ଯଦି କିଛି ଆଗୁରୁ କିଛି କ୍ଷତିକାରକ କି କାର ଖରାପ କି ଏମିତି ଚିନ୍ତାଧାରା କରୁଥିବୁ। ତ ତୁଳସୀ ମାଳ ପକେଆ ଦ୍ଵାରା ଆମେ କିଛି ଭଲ କାମ କରିବୁ। ଆପଣ କହିବା କଥା ନା କି କିଛି ଆମ ଦ୍ଵାରା ଚେଞ୍ଜେସ ହୁଏ।
ଆଜ୍ଞା ଆଜ୍ଞା ସେଇଟା ଗୋଟେ ହଁ ସେଇଟା ଗୋଟେ ବାନ୍ଧିକି ରଖିବା ଆମକୁ ଭୁଲ କାମ କରିବାଠୁ ଦୂରେଇକି ରଖ। ବାନ୍ଧିକି ରଖିବେ ଗୋଟେ ଭଲ ପଜେଟିଭ ଥୀଙ୍କ ମାନେ ଭ ସକାରାତ୍ମକ ଭାବନାରେ ଗୋଟେ ବାନ୍ଧିକି ରଖି ତୁଳସୀ ମାଳାଟାକୁୁ ତାପରେ ତୁଳସୀ ସ୍ଵୟମ୍ ଶ୍ରୀ କୃଷ୍ଣଙ୍କର ଗୋଟେ ମାନେ ଜିନିଷ ନା ତେଣୁ ସମସ୍ତେ ଟିକେ ଏସବୁ ଜିନିଷ ଆଧ୍ୟାତ୍ମିକ ଜିନିଷ ଯୋଉମାନେ ଟିକେ ଭଲ ପାଆନ୍ତି ସେମାନେ ମାଳା ଭଳି ଆପଣ ଦେଖିଥିବେ ଏବେ ସବୁ ସୋ କରିକି କି ମାନେ ଠାକୁରଙ୍କ ନାମ ନିଅନ୍ତୁ କି ନ ନିଅନ୍ତୁ ଜଣଙ୍କଠୁ ଦେଖ କି ଅନ୍ୟ ଜଣେ ତୁଳସୀ ମାଳି ପକେଇଲେଣି ସେଇଟା ହଉଛି ଫ୍ୟାସନ। ଖାଲି ତୁଳସୀ ମାଳି ଯୋଉମାନେ ପକଉଛନ୍ତି ସେମାନେ ଯେ ଭଗବାନଙ୍କୁ ଅ ଡାକୁଛନ୍ତି ଭଗବାନଙ୍କୁ ଲୀନ ହଉଛନ୍ତି ଭଗବାନଙ୍କୁ ସୁମର ସେ ତା ନୁହଁ ତୁଳସୀ ମାଳି ନ ପକେଇଲେ ବି ଆମେ ମନରୁ ଯଦି ଭଲ ପାଇବା ଭଗବାନଙ୍କ ପ୍ରତି ଥିବ ତାହେଲେ ହବ।
ବୁଝୁଛି ସେଇଟା ତ ମୁଁ ବି ଦେଖିଲି କଣ କି ମୋର ଜଣେ ସାନ ଭାଇ ଅଛନ୍ତି ଆପଣ ଯେମିତି କହିଲେ ମୋର ଜଣେ ସାନ ଭାଇ ବି ସେମିତି ଅଛନ୍ତି। ବୁଝୁଛନ୍ତି, ସେ ସାନ ଭାଇ ମୋର ବୁଝୁଚନ୍ତି କରୋନା ପରଠୁ ସିଏ ଛୋଟବେଳୁ ବି ସେୟା ଭାବେ ଯେ ମାନେ ଏମିତି ମାନେ ପଶୁ ପକ୍ଷୀଙ୍କି କି କାହାକୁ ଯେମିତି ମାରିକି ଆମେ ଯଦି ଖାଦ୍ୟଟା ଗ୍ରହଣ କରିବା ତ ସେଥିରେ ଆମର କିଛି ବି ମାନେ କ୍ଷତି ଆଉ ଜଣଙ୍କର ପହଞ୍ଚୁଚି। ତ ସିଏ ସେଟା ଭାବିକି ଆଗରୁ କଣ ଆମେ ତାକୁ ବହୁତ ବାଧ୍ୟ କରୁଥୁଲୁ ଯେ ଆମିଷ ଖାଇବାକୁ। ତାପରେ ସିଏ ଯେତେବେଳେ ତାର ମାନେ ଠିକି ଚିନ୍ତାଧାରାକୁ ପଡିଲା। ଯେମିତି ତାକୁ ଉ, କିଛି ବୟସ ହେଇଗଲା ସେ ସେଇଦିନଠୁ ଆମିଷ ଗ୍ରହଣ କଲାନି। ଘରେ ଯଦି ଆମେ ତାକୁ କିଛି କହିବୁ ତ ସିଏ କହିବ ମୋତେ ଖାଦ୍ୟ ଦିଅନି ପଛିିକା, କିନ୍ତୁ ମୋତେ ଆମିଷ ଦିଅନ୍ତୁନି। ବୁଝୁଚନ୍ତି, ତ ସେଇଟା ମୋତେ ବି ଯା ଲାଗୁଚି ସେଇଟା ମାନେ ଆପଣଙ୍କ ଭି ତରୁ ବି ଆସିଥାଏ। ଯେ ମାନେ ଆ, ମାନେ ଲୋ- ମାନେ ଯେମିତି ଆପଣ କହିଲେ। ଯେ ମାନେ କାହାକୁ ମାରିବା, କାହାକୁ ଇଏ କରି ଖାଇବା, ତ ସେଇଟା ଭଲ କଥା ମୋତେ ଲାଗେ। ସେଇଟା ଆପଣ ଯୋଉଟା କହିଲେ ସେଟା ବି ଠିକ କଥା। କିନ୍ତୁ ମୁଁ ତ ବୁଝୁଛନ୍ତି, ମୋ କ ଥା ଯଦି ଦେଖିବେ ମୋର ତ ଆମିଷ ସେମିତି ତ ମୁଁ ତ ଖାଏ। ବୁଝୁଛନ୍ତି। ଏଇଟା ତ
ସେଇଟା ଆପଣ ଯଦି ଆମେ ଯାହା ହେଲେ ଗୋଟେ କାମ ସମୂଳରେ ଆଗେରେ ଆମେ ସମସ୍ତେ ଚାଲିଚେ। ଯେହେତୁ ଆମେ ଗୋଟେ ବିଜ୍ଞାନ ଯୁଗରେ ରହୁଚେ। ତ ଆମେ ବି ଜ୍ଞାନକୁ ହିଁ ବେଶୀ ବିଶ୍ଵାସ କରିବା। ଯେମିତି ଆମେ ଦେହ ହେଲେ ଭି ଟେବଲେ କି ଯେ କୌଣସି ପ୍ରକାର ଯୋଉ ଅ, ଦେହ ଖରାପ ଆମର ହେଲା ମେ- ମେଡିକାଲ କୁ ଗଲେ ଡ କହୁଛନ୍ତି ନା ନାଇଁ ତୋମେ ମାଛ ଖାଅ। ଚୁନା ମାଛ ଖାଅ, ଏସବୁ କହୁଛନ୍ତି ଯଦି ସିଏ ଏସବୁ ସେ ତା ତାମାନେ କଣ ଡକ୍ଟର୍ ଭଗବାନଙ୍କୁ ବିଶ୍ୱାସ କରୁନାହାନ୍ତି କରୁଛନ୍ତି ନା ନାଇଁ। କିନ୍ତୁ ସେ ତାଙ୍କ କର୍ମରେ ଅ, କର୍ମରେ ଅଛନ୍ତି ଯେ ନାଇଁ ଯାହା ପଡ଼ିଛନ୍ତି ମାଛ ଖାଇଲେ କି ଚୁନା ମାଛ ଖାଇଲେ ଏଇ ଜିନିଷ ଟା ହବ। ତେଣୁକରି ଆମେ ଯଦି ଆ ଆମ ମନୁ ଭଲ ପାଇବା ରଖିଥିବା ତାହେଲେ ସେଇଟା ନେବେ। ଆମେ ଯେତେ ଠାକୁରଙ୍କ ଆଗେରେ ନଡ଼ିଆ ବାଡେଇଲେ କି ପା ଫ- ଫଳମୂଳ ଦେଲେ ଠାକୁର କଣ ଆମ କଥା ଶୁଣିବେ କି? ଆମେ ମନରୁ ଡାକିଲେ ଠାକୁର ଆମ କଥା ଶୁଣିବେ।
ଆଜ୍ଞା ବୁଝିଲି, ଆପଣଙ୍କୁ ଏଇ ମାନେ ଏଇ ସବୁ ଚିନ୍ତା ଧାରା ଆପଣଙ୍କୁ, ଆଜ୍ଞା କୁହନ୍ତୁ କଣ କହୁଥିଲେ?
ହଁ ମୁଁ କହିଲି ତେଣୁକରି ତୁଳସୀ ମାଳି କି ଚନ୍ଦନ, ସିନ୍ଦୁର ଏ ସବୁର କିଛି ନଥାଏ। ଠାକୁରଙ୍କ ପ୍ରତି ଥିବା ନିଜର ମନୋଭାବ ଭକ୍ତିରେ ହିଁ ସବୁ କିଛି ଥାଏ।
ଆଜ୍ଞା ଆପଣଙ୍କର ଏଇ ସବୁ ଇଏ କେବେଠାରୁ ଆସି ଲା ମାନେ ଠାକୁରଙ୍କ ଇ, ମାନେ କେତେ
ମୁଁ ପ୍ରାୟତଃ ବର୍ଷେ ହେଲା ଏ ସବୁ ପ୍ରତି ମାନେ ଆଗରୁ ଥିଲା ହେଲେ ଯେହେତୁ ମୁଁ ପୂର୍ବରୁ ଟିକେ ଆମିଷ ପ୍ରେମୀ ଥିଲି। ମାନେ ଠା ଠାକୁରଙ୍କ ପ୍ରତି ଭଲ ପାଇବା ଟା ଅ, କହୁଥିଲା। ଆମିଷ ପ୍ରତି ଭଲ ପାଇବା ଟା ବହୁ ଥିଲା। ହେଲେ ମୁଁ କାହାକୁ ଜଣଙ୍କୁ ଛାଡ଼ି ପାରୁନଥିଲି। ଏ ଆମିଷ ମୁଁ ବହୁତ ମାନେ ବହୁତ ପ- ଆମିଷ ପ୍ରେ ମାନେ ପାଗଳ ମୁଁ। ଆମିଷ ପେମି। ତେଣୁ ଆଉ ଆମିଷ ତ ଖାଇଲେ ତୁଳସୀ ମାଳ ଟା ପକେଇବା ଉଚିତ ନୁହଁ। ତେଣୁ କରି ମୁଁ ଛାଡି ପାରୁନଥିଲି ବର୍ଷେ ତଳେ ମୁଁ ଛାଡିଛି ଆଉ।
ଆଜ୍ଞା। ନା ଏବେ ବି ଦେଖନ୍ତୁ ଏବେ ଆପଣ ଯୋଉ ଛାଡ଼ିଚନ୍ତି। ଦେଖନ୍ତୁ ମୁଁ କହୁଛି ମୋର ବି ସେମତି କହୁଚି ଯେଉ ଦିନ ବି ଖାଇବା ହଉ ମୋ ଘରେ ମୋ ବୋଉ ଖାଏନା। ମୋ ଭାଇ ସାନ ଭାଇ ଖାଏନା। ମୋ ବାପାଙ୍କର ବି ଏତେ ପସନ୍ଦ ନୁହଁ। ସବୁବେଳେ ମୋ ଘରେ ଚିଡ୍ ଚିଡ୍ ହୁଅନ୍ତି ବୁଝୁଛନ୍ତି। କିନ୍ତୁ ମୁଁ ତ ତଥାବି ଯାହାହେଲେ ମୋର ଟିକେ ଆମିଷ ହେଲେ ତ ମୋର କିଛି ବି ହୋଉ ତେଣିକି ମାଛ ହୋଉ କି କୁକୁଡ଼ା ହୋଉ କି ଖାସି ମାଂସ ହୋଉ। କିଛି ବି ଟିକେ ହେଲେ ମୁଁ ଖାଇଦିଏ ବୁଜଚନ୍ତି। ତ ମୋର ଟିକେ ଆମିଷ। ସେମତି ଆପଣ ଯେମିତି ଗୋଟେ ଛାଡିଲେ
ଆଜ୍ଞା।
ହାଲୋ। ଆଜ୍ଞା ଆପଣ ଯେମତି ଛାଡିଲେ ଏମିତି କେ ମିତି ମାନେ କରିହବ ଯେମତି ଆପଣ ମାନେ ମୁଁ ଟିକିେ ଛାଡିଦେବି ସେଇଟାକୁ ଦୂରେଇ ରହିବି ସେମତି ହେଇପାରିବ କି?
ନାଇଁ ସେ ଆପଣ ଯଦି ମନୁରୁ ଚାହୁଁ ନାହାଁ ବୁଝିପାଇଲେନି କି? ଆପଣ ଭିତିରି ଠାକୁରଙ୍କ ପାଖେ ଅଛନ୍ତି। କେବଳ ଆମିଷ ଛାଡିଦେଲେ ଠାକୁରଙ୍କ ପ୍ରତି ନେ
ଆପଣ ମନରୁ ନା। ସେମିତିରେ କଣ ଲାଭ। ଠିକ୍ ଆମର ତ ଦଶ ମିନ୍ଟି ହେଇଗଲା ଏଇଗୁଡା